ମୋ ଭୟସ ଶୁଭାଯାଉଛି କି? କଣ କହୁଛି ମତେ କିଛି ଶୁଭ ଯାଉନି ତୋ କଥା।
ସୁଗା ହଉନି କିଛି ମୁଁ କହୁଛି ପା।
ହୁଁ ଶୁଣାଯାଉଛି ତତେ?
ହଁ ହଁ ଶୁଭା ହଉଛି।
ହୁଁ ଆଉ କଣ ଖାଇଛୁ?
ମୁଁ ମୁଁ ସକାଳୁ ଉଠି ଟିକେ ଛତୁଆ ପିଇ ଦେଇଛି ଆଉ।
ହାଲୋ ହଇଣା ଶୁଭିଲା ଆଉ କଣ ଖାଇଛ?
ସକାଳୁ ଉଠି ଛତୁଆ ପିଇଛି ଟିକେ ନାଗୁପା।
ଛତୁଆ ଆପଣ ଛତୁଆ ଖାଉଚନ୍ତି?
ଖାଉଚୁ ବି ପିଉଚୁ ବି।
ଆଚ୍ଛା, ଆଉ ଆପଣଙ୍କ ଘରେ ସବୁ କ କରୁଛନ୍ତି?
ଆମ ଘରେ ସବୁ ମୋ ଭାଇ ବସିଛି, ଏବେ ଉଠିକି ଫୋନ ଦେଖୁଥିବ। ଆଉ ମମି ଏବେ ତ ପୂଜା ପୂଜା ର୍କରୁଥିବ, ଆ ଆଉ ବାପା ତ ଦୋକାନକୁ ଗଲେ ଆଉ।
ଆଉ ତମେ ଆଜି କଣ ଦୋକାନ ଯିବନି କି?
ଆମେ ଗଲା ବେଳକୁ ଚାରିଟା ହେଇଯିବ।
ଓହୋ ତମେ ଚାରିଟା ଟାଇମ ତେମ ଦୋକାନରେ ବସିଛ।
ହଁ ବାବା ଙ୍କୁ ଟିକେ ମୁଁ ସାହାଯ୍ୟ କରୁଛି ଆଉ।
ସାହାଯ୍ୟ କାଲି ଫରେ ଇନକମ୍ ତ କରୁଥିବେ ନା।
ହଁ ଦିନକୁ ସେଇ ଶହେ ଦୁଇଶହ ଇନକମ୍ ହେଇଯାଉଛି ଆଉ।
ଶହେ ଦୁଇଶ ଟଙ୍କା କଣ କରୁଛନ୍ତି? ଖାଇକି ଉଡେଇ ଦଉଛନ୍ତି।
ହଁ।
ଆଚ୍ଛା, ଆଉ ଆପଣଙ୍କ କଲଣୀ ଆପଣ କଣ ସବୁ ଦେଖୁଛନ୍ତି, ଟିକେ କହିପାରିବେ?
କିଛି ନହିଁ ଘର ଓ-ହୋ-ଓ ଘର ଗେଟ ଖୋଲୁ ଖୋଲୁ ଜଣେ ଖାଲି ସବୁ ଦିନେ ସବୁ ସବୁଦିନ। ଫୋନରେ କଥା ହେଉଥିବ ଦେଖୁଛି।
ଆଚ୍ଛା ସେ ଝିଅ ଟା ବୋଧେ ମୁଁ ହେଇଥିବି।
କିଏ ହେଇଥିବ ମୁଁ ଆଉ ଜାଣିନି।
ଆଛା ଆଉ ଆପଣ ଙ୍କ କଲେନୀ ରେ କେତେଟା ଘର ଟିକେ ମତେ ଗଣିକି କହିବେ।
କେତେଟା ଘର ଗୋଟେ ଦିଟା ତିନିଟା ଚାରିଟା।
ଏଇଟା ଆମ ପଟ ସାଇଟ୍ ଗଣୁଛନ୍ତି ଆପଣଙ୍କ ପଟ ସାଇଟ୍ ଗଣନ୍ତୁ।
ଆମ ପଟ ସାଇଟ୍ ଗୋଟାଏ ଦିଟା। ତିନିଟା ଚାରିଟା। ପାଞ୍ଚଟା ଛଅଟା ସାତେଟା ଆଠେଟା। ତିନି ଟା।
କେତେଟା ଘର ହେଲା କେତେଟା ତିରିଶ। ଟ ଟୋଟାଲ ତିରିଶ ଟା ଘର ଟି କଲୋନୀରେ।
ହଁ।
ତାହଲେ ଆପଣ ତିରିଶଟା ଘର ଭିତରେ କେତେଟା ଘରକୁ ଜାଣିଛନ୍ତି ଭଲ ଭାବରେ।
କାହାକୁ ନୁହଁ।
ଆପଣଙ୍କ ଫ୍ରଣ୍ଟ ଘର ଟା କୁ ଜାଣିନାହାନ୍ତି ଆପଣଙ୍କ ଓନରକୁ ଜାଣି ନାହାନ୍ତି।
ନା। ହଁ ଏଇଭଳିଆ ହିଁ କଥା।
ଆପଣ ସ୍କୁଲ ଆପଣଙ୍କର କଲୋନୀ ରେ ଗୋଟେ ସ୍କୁଲ ଟିଚର ରହୁଛନ୍ତି ସରସ୍ଵତୀ ସ୍କୁଲ ଆପଣ ତାଙ୍କୁ ଜାଣିଚନ୍ତି।
ହଁ ନାଁ ଟି ଶୁଣିବାକୁ ପାଇଛି।
ଓହୋ ପୁଷ୍ପଲତା ଗୁରୁମା।
ହଁ।
ଆଚ୍ଛା ଆଉ ଆପଣଙ୍କର ସ୍କୁଲ ପିକନିକ୍ ଆପଣ କୁଆଡ଼େ ଯାଇଥିଲେ। ଟେନ୍ଥ ଟାଇମ ରେ।
ମୋ ଟେନଥ ଟାଇମରେ।
ଆଉ ଚିଲିକା ଯାଇଥିଲେ ବୋଧେ।
କାଇଁ ଜାଣିନି ତ।
ଚିଲିକା ଯାଇଥିଲେ ନାରାୟଣୀ ଯାଇଥିଲେ ଆଉ ଗୋଟେ କୋଉ ଜାଗା ଯାଇ ଥୀଲେ କହିଲେ ସେ ଯୋଉ ଜାଗଟା ନୁହଁ କୋଉ ଜାଗା ଟା ମୋର ମନେପ ଡୁନି ଉଗ୍ରତାର ଯାଇଥିଲେ ନା ଉଗ୍ରତାର ନା କୋଉ ଉଗ୍ରତାର ନା ସେଟା କୋଉ ଜାଗା ଯାଇନଥିଲେ ଗୋଟେ ଫାର୍ଷ୍ଟ ସେଇଠି ଓହ୍ଲେଇଲେ।
ଘଟ ତା ମନ ନହିଁ।
ଘଟଗାଁ ତାରିଣୀ ତ ସେଟା ଷଷ୍ଟ କ୍ଲାସ ରେ ଯାଇଥିଲେ ବୋଧେ। ଯୋଉ ଆମର ଏଇଠି କଣ ଭାଟ କଣ। କୋଉ ଜାଗା ମ ସେଇଟା ଛତିଆ ବଟରେ ଯୋଉ।
ଆମେ ନ ମୁଁ ଜାଣିନି।
କଣ ଜାଣିନୁ। ହଁ କଣ ଜାଣିନୁ ଓହୋ। ଏ ମନେ ଅଛି ଆମେ ସପ୍ତମ କରୋନା ଟାଇମ୍ କରୋନା ପୂର୍ବରୁ ଯୋଉ ଯାଇଥିଲେ ପିକ ନିକ୍ ଯୋଉ ପଳାଶୁଣି ପଳାଶୁଣି ନା ନା ଓଳାଶୁଣି। କେନ୍ଦ୍ରାପଡାରେ ଯୋଉଟା ଅଛି ଯୋଉ ବଳଦେବ ଜିଜିଉ ଯୋଉଟା ଅଛି ଯୋଉଠି। ଓଳାଶୁଣି ତ ସେଇଠି ଗଲା ବେଳକୁ ଗୋଟେ ହେଇନଥିଲା ଯୋଉ। ବସ୍ ଟା ଗ ଆଉ ଟିକେ ହେଇଥିଲେ ଖସି ଯାଇଥାନ୍ତା।
ହଁ ଟିକେ ଟିକେ ରେ ବଞ୍ଚିଛୁ ବା।
ସେଠୀ ଯୋଉ ସବୁ ଯୋଉ କାନ୍ଦିଲେ।
ମୁଁ ତ କାନ୍ଦିନି ଆମେ ହସୁଥିଲୁ।
ହଁ ତମେ ତ ଆଗ ଓହ୍ଲେଇ ପାଡିଥିଲ ନା ତ ସେଥିପାଇଁ ତମେ ହସୁଥିଲ।
ଓହୋ ହେଇଥିବ ତା ହଲେ ଆଉ।
ହଁ ଆମେ କାରଣ ଝିଅ ପିଲା ସବୁ କାନ୍ଦୁଥିଲୁ ଆପଣ ହସିଥିଲେ। ଆଉ ଆପଣ ଅଜୟ ସହିତ କଣ୍ଟାକ୍ଟରେ ଅଛନ୍ତି।
ହଁ ମଝିରେ ତ କଲ କରିଥିଲା।
ସେ ତାହେଲେ ପୁଅ ପିଲାଙ୍କୁ କଲ୍ କରୁଚି। ଝିଅ ପିଲା କାହାକୁ କଲ୍ କରୁନି।
ଝିଅ ପିଲା କୁ ସେ କାହିଁକି କଲ କରିବ ଯେ?
କଲ୍ କରିବା କଣ ଅଛି ସାଙ୍ଗ ସାଥି ତ ଥୋଡି ନା କଥା ହେଇପାରିବନି।
ସେ ଗାଁକୁ ଗଲାଣି ନା ଗାଁ ମାଇଣ୍ଡ ସେଟ ହେଇଗଲାଣି, ତ ସିଏ କରିବନି
ଆଛା ତାହେଲେ ସେ କହୁଥିଲା ମୁଁ ଭାବ ବୁଝିଲେ କି ସେ କାହା ସହିତ କଣ୍ଟାକ୍ଟରେ ନାହିଁ ବୋଲି ତା ସହ କଣ୍ଟାକ୍ଟରେ ଅଛି ବଟ ତମେ କାହା ସହ କଣ୍ଟାକ୍ଟରେ ନାହଁ।
ମୁଁ କାହା ସହ କଣ୍ଟାକ୍ଟରେ ନାହିଁ?
ଆଚଛା ତୁ କାହା ସହିତ କଣ୍ଟାକ୍ଟ ଅଛୁ ସ୍କୁଲ ପିଲାଙ୍କ ସହ?
ସମସ୍ତଙ୍କ ସହ
ସମସ୍ତଙ୍କ ସହ ମାନେ ତୁ ଆକୁ ଜାଣିଛୁ ବିନୟ ମାଝି?
ଆଁ ତା ଏଇପଟେ ତାର ତ କଣ୍ଟ୍ରାକ୍ଟର ନାଇ। ନାଇଁ କି ଜି ନାରାୟଣ ତା କଣ୍ଟାକ୍ଟରେ ନାହିଁ, ଆଶିଷ କଣ୍ଟାକ୍ଟରେ ନାହିଁ।
ଆଉ ଜଣେ ଯୋଉ ଥିଲା ତା ନାଁ ଟା କଣ ଅ ଯୋଉ ରୁଦ୍ର ପ୍ରକାଶ। କଣ ତା ନା ଯୋ ଥିଲା ମ।
ସେ ତା ନମ୍ବର ଥିଲା ଯେ ତା ନମ୍ବର କଟି ଯାଇଚି ଏବେ।
ଆଚ୍ଛା।
ହୁଁ।
ହଁ ଟିକେ ପଛକୁ ବୁଲିକି ବୁଲଲୁ। ଏଇଟିକି ଆସି ନେଟୱାର୍କ ପାଉନି। ନେଟୱାର୍କ ପାଉନି କଟି ଯାଉଛି ଟିକେ।
ଏଇଠି ର ଏଇଠି ର କଥା କହୁନୁ ହଁ ଏବେ ଶୁଭାଗଲା। ହାଲୋ ହଁ।
ଆଉ କଣ?
ଆଉ ଆଜି କଣ ଖାଇବା କଣ ପ୍ଲାନିଂ ଅଛି?
ଆଜି ଭାତ, ଡାଲମା ଆଉ।
ଆଉ ଆଜି କଣ ଆପଣଙ୍କର ଆଇଁଷ ହବନି?
ଆଜି ଶନିବାର ତ ଆଇଁଷ ହବନି।
ଆଚ୍ଛା ଆପଣଙ୍କ ଶନିଙ୍କ ଭକ୍ତ
ମୁ ତ ପତନ ବାର
ଆଛ।। ଆପଣ ଟିକେ ଆପଣଙ୍କ ଭଏସ ଟା ଟିକେ ଡାଉନ ହେଲା, ଆପଣ ଟିକେ ଜୋରରେ କୁହନ୍ତୁ।
ନାଇଁ ଏଇ ମୁଁ ମୁଁହାଁ କହିବା ଟେ ଡାହାଣେ ଯାଉଛି ନହେଲେ ବାକି ସବୁ ଭଲସେ କରୁଚି।
ଆଛା। କଁ କଁ ଖାଇବାକୁ ଭଲ ଲାଗେ ନନଭେଜରେ।
କଁ ଖାଇବାକୁ ଭଲ ଲାଗେ କଥା ନାହିଁ ଯେ ମୁଁ ରୋଷେଇ ଆସେ।
ରଷେଇ ଆସେ। କାହା କଥା ମୋ ମୋ କଥା ପଚାରୁଛନ୍ତି।
ହଁ ଆପଣ କହୁଛି ଆପଣ ରୋଷେଇ ଆସେ?
ହଁ ମତେ ରୋଷେଇ ଆସେ କିନ୍ତୁ ଏତେ ଭଲସେ ଆସନି ମ୍ୟାଗି ଭଲସେ ବନେଇଦେବି।
ରେଶିପି ଟା କହିବ।
ରେସିପି। ଫାଷ୍ଟ ଯିବି ଚାଲି ଚାଲିକି ଗ୍ୟାସ୍ ପାଖକୁ ତାପରେ ହ୍ୟାନଦୀ ଅନ୍ କରିବି। ତାପରେ କଡ଼େଇ ବସିକି ଗ୍ୟାସ୍ ଅନ୍ କରିବି। ତାପରେ କଡେଇ କୁ ଟିକେ ଗରମ ହବାକୁ ଛାଡିଦେବି। ତାପରେ ତେଲ ପକେଇବି ତାପରେ ପିଆଜ କାଟିବି ଲଙ୍କା କାଟିକି ପକେଇବି। ତେବେ ଟମାଟୋ ଗୋଟେ ଟମାଟୋ ଆଡ କଲେ ଚଳିବ ନକଲେ ବି ଚଳିବ। ତାପରେ ଏଥିରୁ ଟିକେ ପିଆଜ କୁ ଟିକେ ଭାଜିବି ପିଆଜ ଲାଲି ହେଇଗଲା ପରେ। ସେଥିରେ ମ୍ୟାଗି କୁ ଗୁଣ୍ଡ ଗୁଣ୍ଡ କରିକି ମ୍ୟାଗି ପକେଇବି। ମ୍ୟାଗିକୁ ଟିକେନାକୁ ଭାଜିବି ଭାଜିଲା ପରେ ମ୍ୟାଗିରେ ପାଣି ଦେବି। ପାଣି ଦେଇକି ହଳଦୀ ଲୁଣ ଟିକେ ସ୍ଵାଦ ହିସାବରେ ପକେଇବି। ତାପରେ ଲଙ୍କା ଗୁଣ୍ଡ ଟିକେ ପକେଇବି। ତାପରେ ଲଙ୍କା ଗୁଣ୍ଡ ପକେଇ ସାରାବା ପରେ ମ୍ୟାଗି ମ କୁ କାଟିକି ରଖିବି। ତାପରେ ଘରକୁ ରୁମକୁୁ ଆସିକି। ଫ୍ରିଜ ରୁ ଆମର ଟମାଟ ସସ୍ ଚିଲି ସସ୍ ସୋୟା ସସ୍ ଏଠୁ ନେଇକି ପକେଇବି। ତାପରେ ସେଇଟାକୁ ଧୋଇକି ଆଣିକି ଫ୍ରିଜିରେ ଥୋଇବେ। ତାପରେ ସେଟାକୁ ଘାଣ୍ଟିବି ଘାଣ୍ଟିବି ତାପରେ ପାଣି ଟିକେ ମରି ଆସିଲେ ମସଲା ପକେ କି ଓହ୍ଲେଇଦେବି ସଇଲା ଆଉ ତାରେ ବାଢିକି ଖାଇବି ଆଉ।
ଏଇ ଇନଷ୍ଟାରେ ଦେଖିନି ଗୋଟେ ବୁଢା କୁହେ। ପିଲାମାନେ ଆଜି ମୁଁ ଏଇଟା କଲି।
ହଁ ହଁ ଦେଖିଛି ଡାକ ମଉସା।
ହଁ।
ଏ ସୁଆ ସୁଆଦ ହେଇଥିଲା ସୁଆଦିଆ ହେଇ ସୁଆଦ ଲାଗିଲା ହଁ। ଖାଇଲି।
ଆକୁ ଏମିତି ଇଏ କଲି।
ଯଦି ତମମାନଙ୍କୁ ମୋ ଭିଲିଓ ପସନ୍ଦ ଲାଗୁଥିବ। ତାହେଲେ ସତସ୍କ୍ରାଇବ କରିଦେବେ।
ହଁ କରିଦେବି।
ହଁ କରିଦେବେ ଆଉ ହଁ ମୁଁ ଦେଖେ। ମୁଁ ସେଇଟା ଦେଖ ମୁଁ ସବୁ ଦେଖେ। କିନ୍ତୁ ଏବେ ଦେଖୁନି ଏବେ ଟିକେ ବନ୍ଦ ହେଇଯାଇଚି। ପରୀକ୍ଷା ଚାଲିଚି ନା ଟିକିଏ ବନ୍ଦ ହେଇଯାଇଚି ଏଇନା।
ପରୀକ୍ଷା କେଦିନ ହେଲାଣି ଚାଲିଲାଣି।
ଏଇ ଏବେତ ଗୋଟେ ଏକଜାମ ସରିଚି। ଆହୁରି ଦିଟା ଆ ଅଛି ପାଞ୍ଚଟା। ଆଉ ତୋର ଫାଷ୍ଟ ସେମରେ କେ ସିଯିବି ଥିଲା।
ମୋର ସିକ୍ସି ପଏଣ୍ଟ ଥ୍ରୀ ଥିଲା।
ଆଚ୍ଛା ସେକେଣ୍ଡ ସେମ ରେ।
ସେକେଣ୍ଡ ବାହାରି ନି ପା।
ଆମର ଫାର୍ଷ୍ଟ ଟାଇମ ଭାରଛି।
ଆଉ ପାସଟା ପା ଏବେ ଦେଇଚ।
ଫାଷ୍ଟ ଟା ସଇଲାଣି ନା ଏବେ ସେକେଣ୍ଡ ଦୋଉଚୀ ନା ସେକେଣ୍ଡ ସେମିଷ୍ଟାର।
ଓ ହୋ।
ହୁଁ।
ଏଇଟା ଫାର୍ଷ୍ଟ ଟାଇମ ବାହାରିଚି। ସେକେଣ୍ଡ ଟା ଏଇ ବାହାରିବ ଏଇ ମାସ ବାହାରିଯିବ।
ଆମର ଏଇନା ସରିଲା ପରେ ଆମର ଚାରି ମାସ ଲାଗିବ ଫେରେ ବାହାରିବା ପାଇଁ ଆମର କିନ୍ତୁ ଫାଷ୍ଟଟା ଏବେ ବାହାରିଚି। ଏଇ ଆର ମାସରେ ବାହାରିଲା ତ ଫାଷ୍ଟ। ଟା ସେଭେନ୍ ପଏଣ୍ଟ ଏଇଟ୍ ଟୁ ସି ଯିବି।
ଆ ରାମପି ଦେଇଚୁ ଆଉ।
ହଁ ଲେଖିଦେଇଚି ଗୋଟେ ଆଉ। ଦେଖାଯାଉ ଭଗବନ ଦୟାରେ ଏଥର କ ପାସ ହେବିନା ନାଇଁ ଜାଣିନି।
କାଇଁ ଏଥର ଲେଖିନୁ ନା କଣ?
ଏଥର ଏବେ ବାସ ଚାଲିଚି। ଏଇ କିନ୍ତୁ ଆରଥକ ଅପେକ୍ଷା ଏଇଥର ଟିକେ କଷ୍ଟ ସବଜେଟ ଅଛି। ଦେଖାଯାଉ କଣ ହଉଚି ଆଉ।
ଆଉ ଜନ୍ମଦିନ କେବେ ତର?
ମୋ ଜନ୍ମ ଦିନ ପା ଏଇ ରଥଯାତ୍ରା ପରଦିନ।
କଁ ଖାଇବାକୁ ଦବୁ?
କଣ ଖାଇବାକୁ ଦେବି ମାନେ ମୁଁ ନଥିବି ଏଇଟି ମୁଁ ଗାଁ ରେ ଥିବି ଗାଁ ରେ ଗାଁ ରେ ଥିବି ପା।
ଏଇଟି କାଇଁ ରଇବୁନୁ?
ଏଇଠି ରହିବିନି ଗାଁକୁ ଯିବାର ଅଛି ତ ଯାଇନି ମାନେ ତିନି ଚାରି ବ ମାନେ ବର୍ଷେ ହେବ ମୁଁ ଯାଇନି ଗାଁକୁ। ମୁଁ ତ ଏବେ ଯିବାର ଅଛି ଗାଁକୁ ପରୀକ୍ଷା ସରିଲା ପରେ।
ତୁ ତ ଜନ୍ମଦିନରେ ତୋ ଜନ୍ମଦିନ ରେ ତୁ ମତେ କଣ ଦେଇଥିଲୁ ବେ?
ମୁଁ ଦେଇନଥିଲି କିଛି?
ତୁ କଣ ଦେଇଥିଲୁ ମତେ ଟିକେ କଇଲୁ?
ମୋ ତ ମନ ନାହିଁ।
ମୋର ମନେ ଅଛି ତୁ କଅ ତୁ କଣ ଦେଇଥିଲୁ କିଛି ଦେଇନୁ?
ଆରେ ଏଥର ନେଇଯିବୁ ଆଉ।
ଆଚ୍ଛା ଆ ଜନ୍ମ ଦିନ ବା ସେପ୍ଟେମ୍ବରରେ।
ଆ ମନ ରକିିଚୁ ଆଉ ଯାହା ହଉ।
ହଁ ମୁଁ ମନେ ରଖେରେ ପୁଅ। ତୁଇ ମତେ ତୁଇ ମତେ ଇନଷ୍ଟାରେ ଅନଫଲୋ କରିଥିଲୁ ତ ତିପାଇଁ ମୁଁ ତତେ ଅନଫଲୋ କରିଦେଲି। ଏବେ ଫେରେ ଫଲୋ ଦେଇଚୁ।
ହଁ ଏବେ ଦେଇଚ ସେତିକି ଖୁସିିବା କଥା।
ହଁ ତୁ ତୁ କାଇଁ ଅନଫଲ ମାରୁଚୁ ତତେ ମୁଁ କଇଚି ଅନୁଫଲ୍ ମାରେ ବୋଲି?
ଏ ମୁଁ କାଇଁ ମାରିବି?
ଆଉ ଆଉ ତୋ ଗଲଫ୍ରେଣ୍ଡ ମାରିଦଉଚି ହ ହାତ ବାଜି ଯାଉଚି ଆଚ୍ଛା ଆଚ୍ଛା। ହାତ ବାଜିଯାଉଛି ନା ତୋ ଷ୍ଟାଟସ୍ ଦେଖିଦେବି ବୋଲି ତୁ
ଏମିତି ଏମିତି ଦେଖୁନଥୁଲୁ କି?
ଆଚ୍ଛା ହଉ ଦଶ ମିନିଟ ହେଇଗଲା କଥା ହେଇକି ବହୁତ ଭଲ ଲାଗିଲା। ତ ମୁଁ ଆପଣଙ୍କ ସହିତ ପୁନଶ୍ଚ ଯୋଗାଯୋଗ କରିବାକୁ ଚାହିଁବି। କଲ ଟା ଆପଣ କରିଥିଲେ ହଁ ଆପଣ କଲଟା କାଟି ଦିଅନ୍ତୁ ଦୟାକ